ହ୍ୟାଲୋ କଣ କରୁଛ?
ନା ବସିଥିଲି, ଆଉ ତମେ?
ହଁ ମୁଁ ବି ବସ ଥିଲି, ଦିହ ଭଲ ଅଛି?
ହଁ ଦିହ ଭଲ ଅଛି।
ଆଚ୍ଛା ଘରେ ସମସ୍ତଙ୍କର ଭଲ ଅଛି?
ହଁ ଘରେ ସମସ୍ତଙ୍କର ଭଲ ଅଛି।
ଆଚ୍ଛା ଆଚ୍ଛା ଖାଇଥିଲ କଣ?
ଖାଇଥିଲି ପଖାଳ ଭାତ ଆ କୋବି ଭଜା, ଆଉ ଆଉ କିଛି ଆଉ ଗାଜର ନା କ୍ଷୀରା କ୍ଷୀରା ଖାଇଥିଲି।
ହଁ ହଁ। ମୁଁ ଖାଇଥିଲି ଭାତ ଆଉ କୋବି ତରକାରୀ।
ଓହୋ।
ଆଉ ଯୋଉ କଣ ହେଲା ଡାଲମା। ଆଉ ହେଲା ସେ ତୁ ବାହାର
ଆଉ?
ଆଉ ହେଲା ଯୋଉ ଏଇଗୁଡା ସବୁ ଖାଇଥିଲି ଆବୁ ଆଉ ଆମ୍ବ।
ଓ ତମ ଗଛରେ ନା କିଣିକି?
ନାଇଁ ନାଇଁ କିଣା ବାଲା। ମୋର ଆମ ବାରିରେ ନାହିଁ।
ଓହଁ ସରିଯାଇଛି ବୋଧେ?
ହଁ ପା ସରି ଯାଇଛି ନୁହେଁ, କଣ କହିଲ ଆମର ଗଛ ନାହିଁ।
ଓହୋ।
ଅଛି ଯେ ମାନେ ଏବେ ଆଉ ମିଳୁ ଏବେ ଆଉ ନାହିଁ ଗଛରେ।
ସରିଯାଇଛି।
ହୁଁ।
ମୁଁ ଗୋଟେ ମୁଁ ପ୍ରଶ୍ନ ପଚାରିଛି ମତେ କହିବ।
ହଉ ମତେ ପଚାର ଆଉ। କଣ କହିଲ?
ମୁଁ ପଚାରଛି ଗଛ କାଇଁକି ଆମ ଜୀବନ ପାଇଁ ଆବଶ୍ୟକ।
ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ବାୟୁକୁ ଶୁଦ୍ଧ କରେ ପରିବେଶରେ ସନ୍ତୁଳିନ ରକ୍ଷା କରେ ଏବଂ ଖାଦ୍ୟ ଔଷଧ ଓ କାଠ ଯୋଗାଇ ଥାଏ। ମୁଁ ତମକୁ ପଚାରୁଛି।
ହଁ ପଚାର।
ହଁ ଗଛ ଲଗେଇବାର ଉପକାରିତା କଣ?
ଗଛ ଲଗେଇଲେ ପରିବେଶ ସୁନ୍ଦର ହୁଏ, ବର୍ଷା ହେବାରେ ସାହାଯ୍ୟ ମିଳେ ମାଟି କ୍ଷୟରୁ ରୋକାଯାଏ ଏବଂ ବାୟୁ ପ୍ରଦୂଷଣ କମିଥାଏ। ମୁଁ ପଚାରୁିଛି ଗଛ କିପରି ଅମ୍ଳଜାନ ଉତ୍ପାଦନ କରେ?
ଗଛ ସୂର୍ଯ୍ୟ କିରଣ ପାଣି ଓ କାର୍ବନ ହାଇଡ୍ରୋଜେନ୍ ହାଇଡ୍ରୋଜେନ୍ ର ସାହାଯ୍ୟ ହଁ ସାହାଯ୍ୟ କଣ? ସାହାଯ୍ୟରେ ପ୍ରକାଶ ସନ୍ତୁଳିନ କରେ। ଖା ଖାଦ୍ୟ ତିଆରି କରେ ଏବଂ ଅମ୍ଳଜାନ ଛାଡିଥାଏ।
ଓହୋ।
ମୁଁ ପଚାରୁଚି।
ହଁ।
ବୃକ୍ଷରୋପଣ ଦିବସ କାହିଁକି ପାଳନ କରାଯାଏ?
ଉଁ ଲୋକମାନଙ୍କ ମଧ୍ୟରେ ଗଛ ଲଗେଇବା ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ପାଇଁ ବୃକ୍ଷରୋପଣ ଦିବସ ପାଳନ କରାଯାଏ।
ନିମ୍ବ ଗଛର ଉପକାରିତା କଣ?
ଲିମ ଗଛ ଓସଦ ଓଷଦିୟ ଗୁଣରେ ଭରି ପୂର୍ଣ ଏହାର ପତ୍ର ଛାଲ ଓ ଫଳ ବିଭିନ୍ନ ରୋଗ ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ।
ହଁ।
ମୁଁ ପଚାରୁିଛି ଆମ୍ବ ଗଛରେ ମହତ୍ୱ କଣ ଆମ୍ବ ଗଛର ମହତ୍ୱ କଣ?
ଆମ୍ବ ଗଛ ଭାରତର ଏକ ଲୋକପ୍ରିୟ ଫଡ ଗଛ। ଏହା ସ୍ଵାଦିଷ୍ଟ ଫଳ ଦେବା ସହ ଛାଇ ମଧ୍ୟ ପ୍ରଦାନ କରେ। ମୁଁ ପଚାରିଛି ଗଛ କିପରି ପରିବେଶକୁୁ ଶୀତଡ ରଖେ?
ଗଛ ଛାଇ ହୋଇଥାଏ ଏବଂ ବାଷ୍ପ ସଜ୍ଜନ। ହଁ ପର୍କିଆ ମଧ୍ୟରେ ତାପମାତ୍ରା କମିଯାଏ। କମେଇଯାଏ କମେଇଥାଏ। ମୁଁ ପଚାରୁଛି ଗଛ କାଟିବାର କୃ ପ କୄ ପ୍ରଭାବ କଣ?
ଗଛ କାଟିବା ଦ୍ଵାରା ବାୟୁ ପ୍ରଦୂଷଣ ବଢେ, ବର୍ଷା କମିଯାଏ ଏବଂ ପ୍ରାକୃତିକ ସନ୍ତୁଳନ ନଷ୍ଟ ହୁଏ। ବରଗଛ କାହିଁକି ପ୍ରସିଦ୍ଧ?
ବରଗଛ କାହିଁକି ପ୍ରସିଦ୍ଧ, ବରଗଛ ହଁ ତାହାର ବିଶାଳ ଆକାର ମାନେ ଦୀର୍ଘ ଆୟୁ-ଆୟୁ ଏବଂ ଘନ ଛାଇ ପାଇଁ ପ୍ରସିଦ୍ଧ।
ପଚାର୍ ତମେ।
ପିପଳ ଗଛର ବିଶେଷତା କଣ?
ପିପଳ ଗଛ ଧାର୍ମିକ ଓ ଔଷଧୀୟ ମହତ୍ଵର ରଖିଥାଏ ଏବଂ ବାୟୁକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ
ଗଛ ମାଟି କ୍ଷୟକୁ କିପରି ରୋକେ
ଗଛର ମୂଳ ମାଟିକୁୁ ଦୃଢ ବଢ଼ାଏ ଦୃଢ଼ ଭାବରେ ଧରି ରଖିଥାଏ ଯାହା ମାଟି କ୍ଷ-କ୍ଷୟକୁ ରୋକିଥାଏ। ମୁଁ ପଚାରୁଚି ଜଙ୍ଗଲ କଣ?
ଯେଉଁ ସ୍ଥାନରେ ବହୁ ସଂଖ୍ୟକ ଗଛ ବନ୍ୟପ୍ରାଣୀ ରହନ୍ତି ତାହାକୁ ଜଙ୍ଗଲ କୁହାଯାଏ। ଜଙ୍ଗଲ ଆମକୁ କଣ ଦିଏ?
ହୁଁ ହୁଁ ଜଙ୍ଗଲର ନା ଜଙ୍ଗଲ ଆମକୁ କାଠ ଔଷଧ ଫଳ ଜଳ ସୁର-ସୁରକ୍ଷଣ ଏବଂ ବନ୍ୟା ପ୍ରାଣୀ ପ୍ରାଣୀଙ୍କ ଆର୍ଶ୍ୟାୟ ପ୍ରଦାନ କରେ।
ହଁ।
ମୁଁ ପଚାରୁଛି ଗଛ ଓ ହଁଓ ବର୍ଷାର ସମ୍ପର୍କ କଣ?
ଗଛ ବାୟୁମଣ୍ଡଡ଼ରେ ଜଳିଅ ବାଷ୍ପ ବଡ଼ାଇ ଇ ବର୍ଷ ର୍ଷା ହେବାର ସାହାଯ୍ୟ କରେ।
କାଖେଇ କି ଯାଉଛୁ ନା
ନଡ଼ିଆ ଗଛର ଉପଯୋଗ କଅଣ?
ନଡ଼ିଆ ଗଛର ଫଳ ପତ୍ର ଓ କାଠ ବିଭିନ୍ନ ବିଭିନ୍ନ କାମରେ ବ୍ୟବହୃତ ହୁଏ ତମକୁ ପଚାରୁଛି ଗଛ କିପରି ପଶୁ ପକ୍ଷୀଙ୍କୁ ସାହାଯ୍ୟ କରେ?
ଗଛ ପଶୁ ପକ୍ଷୀ -ଙ୍କ ଖାଦ୍ୟ ବାସସ୍ଥାନ ଓ ସୁର କ୍ଷ ପ୍ରଦାନ କରେ, ଔଷଧୀୟ ଗଛ କଣ?
ଔଷଧୀୟ ଗଛ କଣ ଯେଉଁ ଗଛର ଅଂଶ ବିଭିନ୍ନ ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ ସେଗୁଡ଼ିକୁ ଔଷଧୀୟ ଗଛ କୁହାଯାଏ।
ହୁଁ
ତୁଳସୀ ଗଛର ମହତ୍ତ୍ଵ କଣ?
ତୁଳସୀ ଏକ ପବିତ୍ର ଓ ଔଷଧୀୟ ଗଛ ଯାହା ସର୍ଦ୍ଦି କାଶ ସ ଓ ଅନ୍ୟାନ୍ୟ ରୋଗରେ ଆକର୍ଷିଣ ରୋଗରେ ଉପକାରୀ। ହୁଁ ଗଛ ଲଗେଇବାର ସଠିକ୍ ସମୟ କଣ?
କଁ କହିଲ? ପାଇଲୁ ନା ସେଇଠି ଅଛି।
ନାଇଁ ସଠିକ ସମୟ କେବେ?
କଣ କେବେ ଗଛ ଲଗେଇବା ସଠିକ୍ ସମୟ କେବେ ବର୍ଷା ରିତୁ ଗଛ ଲଗେଇଲା ଗ ଗଛ ଲଗେଇବା ପାଇଁ ସମ୍ପ୍ରଦାୟକ ସମୟ କାରଣ ସେ ଯେତେବେଳେ ପାଣିର ଅଭାବ ରହେ ନାହିଁ। ମୁଁ ପଚାରୁଛି
ଗଛ ଲ ନା ଫଳ ଗଛର ଉପା-ଉପକାରିତା କଣ?
ଫଳ ଗଛ ପୌଷ୍ଟିକ ଖାଦ୍ୟ ଯୋଗାଇଥାଏ। ଏବଂ ଆର୍ଥିକ ଲାଭ ମଧ୍ୟ ଦେଇଥାଏ।
ଗଛ ପ୍ରଦୂଷଣ କିପରି କମାଏ?
ଗଛ ବାୟୁକୁୁ କ୍ଷତିକାରକ ଗ୍ୟାସ୍ ଶୋଷଣ କରି ବାୟୁକୁୁ ଶୁବ୍ଧ କରିଥାଏ ମୁଁ ପଚାର ଗଛର ମୂଳ ନା ଗଛର ମୂଳରେ କାମ କଣ?
ଉଁ ଆ ମୂଡ ଗଛକୁ ମାଟିରେ ଧୃଦ୍ ଦୃଢ ଭାବରେ ଧରି ରଖିବା ସହ ପାଣି ଓ ଖଣିଜ ପଦାର୍ଥ ଶ-ଶୋଷଣ କରେ।
ଆଛା ତମେ ପଚାର।
ଗଛର ପତ୍ର କାର୍ଯ୍ୟ କଣ୍?
ପ୍ରତି ପ୍ର ଗଛର ପ୍ରତି ପ୍ରକାର ସ-ସଂଶୋଜନ କରି ଗଛ ପାଇଁ ଖାଦ୍ୟ ତିଆରି କରେ। ମୁଁ ପଚାରୁଛି ବାଉଁଶ ଗଛର ବ୍ୟବହାର କଣ?
ବାଉଁଶ ଘର ତିଆରି ଏ ଆସବାବ ପତ୍ର ହ ଶିଳ୍ପ ସାମଗ୍ରୀ ପ୍ରସ୍ତୁତ ବ୍ୟବ ବାହାର ହୁଏ, ଗଛ ସଂରକ୍ଷଣ କାହିଁକି ଆବଶ୍ୟକ?
ହୁଁ ହ
ଆଇ।
ଏବଂ ପରିବେଶ ସନ୍ତୁଳନ ଜୀବ ବୈଦତ୍ୟ ଓ ମାନବ ଜୀବନର ସୁରକ୍ଷା ପାଇଁ ଗଛ ସୁରକ୍ଷିତ ଆବଶ୍ୟକ। ମୁଁ ପଚାରିବି, ଚନ୍ଦନ ଗଛ କାହିଁକି ମୂଲ୍ୟବାନ?
ଚନ୍ଦନ କାଠର ସୁଗନ୍ଧ ଏବଂ ଔଷଧୀୟ ଗୁଣ ପାଇଁ ଏହା ବହୁତ ମୂଲ୍ୟବାନ।
ଆଛା ତମେ ପଚାର।
ହଁ ଗଛ ଆମକୁ କିପରି ଛାଇଦିଏ?
ଗଛର ଶାଖା ଓ ପତ୍ର ସୂର୍ଯ୍ୟ କିରଣକୁ ଅଟକାଇ ଥଣ୍ଡା ଛାଇ ପ୍ରଧାନ କରେ। ମୁଁ ପଚାରୁଚି। ଗଛ ଓ ମଣିଷର ସମ୍ପର୍କ କଣ?
ଗଛ ମଣିଷ ଜୀବନର ଅ ଅବିଚ୍ଛିନ୍ନ ଅଂଶ, ମଣିଷ ଗଛ ଉପରେ ଅନେକ ଆବଶ୍ୟକତା ପାଇଁ ନିର୍ଭର କରେ। ଗଛକୁ ପୃଥିବୀର ଫୁସଫୁସ କାହିଁକି କୁହାଯାଏ?
ଗଛ ଅମ୍ଳଜାନ ଉତ୍ପାଦାନ କରି ଏବଂ କାର୍ବନ ହାଇଡ୍ରୋଜେନ ଶୋଷଣ କରି ପୃଥିବୀର ଜୀବନକୁୁ ସୁର-ସୁରକ୍ଷିତ କରେ। ମୁଁ ପଚାରୁଛି ଏଇଟା ମୋର ଲାଷ୍ଟ କୋଶ୍ଚିନ୍।
ହୁଁ।
ଆମେ ଗଛ ସୁରକ୍ଷା ପାଇଁ କଣ କରିବା ଉଚିତ୍?
ଆଉ ଅଧିକ ଅଧିକରୁ ଅଧିକ ଗଛ ଲଗାଇବା ଅନାବଶ୍ୟକ। ଭାବ ଗଛ ନ କାଟିବା ଏବଂ ଲୋକମାନଙ୍କୁ ପରିବେଶ ସୁରକ୍ଷା ବିଷୟରେ ସଚେତ ତନ କରିବା ଉଚିତ୍।
ଆଛା ମୁଁ ଗୋଟେ ଆଉ ଗୋଟେ କୋଶ୍ଚିନ ପଚାରୁଛି। ହା ଫାୟସ କୋଶ୍ଚିନ୍। ହଁ ସେଟା ହେଲାକି ଗଛ କାହିଁକି ଆମ ଜୀବନ ପାଇଁ ଆବଶ୍ୟକ?
କଣ ହେଲା?
ମୁଁ ପଚାରୁଚି ଏକ ନମ୍ବର ର ଗୋଟେ କୋଶ୍ଚିନ୍ ଗଛ କାଇଁକି ଆମ ଜୀବନ ପାଇଁ ଆବଶ୍ୟକ।
ଗଛ ଆମକୁ ଅମ୍ଳଜାନ ଯୋଗାଇଥାଏ ବାୟୁକୁ ଶୁଦ୍ଧ କରେ। ପରିବେଶର ସନ୍ତୁଳନ ରକ୍ଷା କରେ ଏବଂ ଖାଦ୍ୟ ଔଷଧ କାଟ୍ ଠ ଯୋଗାଇ ଥାଏ।
ଆଚ୍ଛା ତମେ ପଚାର।
ଗଛ କିପରି ଅମ୍ଳଜାନ ଉତ୍ପାଦନ କରେ?
ହଁ ଗଛଅ-ଅ-ଅ ସୂର୍ଯ୍ୟ କିରଣ ପାଣି ଓ କାର୍ବନ ହାଇଡ୍ରୋଜେନ ସାହାଯ୍ୟ ପ୍ରକାର କରି ଖାଦ୍ୟ ତିଆରି କରେ ଏବଂ ଅମ୍ଳଜାନ ଛାଡିଥାଏ। ବୃକ୍ଷରୋପଣ ଦିବସ କାହିଁକି ପାଳନ କରାଯାଏ? ଆଜ୍ଞା କହୁଛନ୍ତି।
କଣ ଆଉଥରେ?
ବୃଷ ରୋପଣଅ-ଅ ଅଁ-ଅଁ-ଅଁ ଦିବସ କଣ ପାଇଁ ପାଳନ କରାଯାଏ?
ଲୋକମାନଙ୍କ ମଧ୍ୟରେ ଗଛ ଲଗ ପକେଇବା ଓ ପରିବେଶ ସୁରକ୍ଷା ପ୍ରତି ସଚେତନ ସୃଷ୍ଟି ପାଇଁ ବୃକ୍ଷରୋପଣ ଦିବସ ପାଳନ କରାଯାଏ।
ହଁ
ଆମ୍ବ ଗଛର ମହତ୍ତ୍ଵ କଣ?
ହଁଅ-ଅ କଣ କହିଲ ନିମ, ନିମ ଗଛ ଔଷଧିୀୟ ଗୁଣରେ ଭରିପୂର୍ଣ୍ଣ ଏହାର ପତ୍ ପତ୍ର, ଛାଲ ଓ ଫଳ ବିଭିନ୍ନ ରୋଗ୍ ଙ୍କର ଚିକିତ୍ସାର, ଚିକିତ୍ସାର ବହୁତ କମ୍ ବ୍ୟବହୃତ ହୁଏ।
ଆଉ
ମୁଁ ପଚାରୁଛି, ଆମ୍ବ ଗଛର ମହତ୍
ଆମ୍ବ ଗଛ ଭାରତର ଏକ ଲୋକପ୍ରିୟ ଫଳ ଗଛ ଏହା ସ୍ଵାଦ ପୁ ହଁ ଫଳ ଦେବା ସହ ଛାଇ ପ୍ରଦାନ କରେ। ଗଛ କାଟିବାର କୁପ୍ରଭାବ କଣ?
କଣ କହିଲ?
ଗଛ କାଟିବାର କୁପ୍ରଭାବ କଣ?
ଗଛ କାଟିବାର?
ହଁ
ଗଛ କା